ହୁଁ ହ୍ୟାଲୋ ମ୍ୟାଡ଼ାମ ନମସ୍କାର।
ହଁ ନମସ୍କାର। କେମିତି ଅଛ?
ହଁ ମୁଁ ଭଲ ଅଛି ଆପଣ
ହଁ ମୁଁ ବି ବଢିଆ ଅଛି।
ଆଚ୍ଛା ମ୍ୟାଡ଼ାମ୍ ଆପଣଙ୍କର ଏଇଟେ ବର୍ଷା ମାନେ ପାଗ କେମିତି ବ
ନା ନା ପାଗ ଆଜି ବହୁତ ବଢିଆ ଦେଇଚି।
ବର୍ଷା ଉଠେଇନି ଆପଣଙ୍କ ଆଡେ ଆଜି?
ନା ଆଜି କିଛି ଉଠେଇନି।
ଓ ଆଚ୍ଛା ଆଉ ମ୍ୟାଡ଼ାମ ବୁଲାବୁଲି ପାଇଁ ମାନେ କୁଆଡ଼େ ଗୋଟେ ଯିବା ପାଇଁ ପ୍ଲାନିଂ କରଛନ୍ତି କେବେ
ବୁଲାବୁଲି ତ ସେମିତି କିଛି ପ୍ଲାନିଂ କରିନି ଏବେ ଯିବାକୁ ଏବେ ତ ଖରା ଯୋଉ ଭଳିଆ ହଉଛି
ଆଜ୍ଞା ମୁଁ କହିଲି ମ୍ୟାଡ଼ାମ ଆପଣଙ୍କୁ କଣ ସବୁ ଡ୍ରେସ୍ ଭଲ ଲାଗେ ଖାଇବା ପାଇଁ ମାନେ ଭେଜ୍ ନା ନନଭେଜ ନା ମାନେ ଏହି ମାନେ କଣ ଖାଇବାକୁ ଭଲ ଲାଗେ?
ମୁ ମୁ ନନଭେଜ ମତେ ଭଲ ଲାଗୁଥିଲା ଆଗରୁ ମୁଁ ମଝିରେ ଛାଡି ଦେଇଥିଲି ବି ନନଭେଜ ମୁଁ ଏଇ ସପ୍ତାହେ ହେଲାଣି ଖାଉଛି ନନଭେଜ ହଁ ହଁ ମୋର ଦେହ ଖରାପ ହେଲା ତ ଆ ଯୋଉ ଏଇ କ୍ୟାଲସିୟମ ଆଇରନ୍ ଡେଫିସିଏନସି ପାଇଁ
ଟୋଟାଲି ମାନେ ହିଁ ଅଛି
ହଁ ହଁ ନା ମୁଁ କିଛି ଖାଉନଥିଲି।
ମନେ ଛା
ମୁଁ ଛାଡିଥିଲି ଯେତେବେଳେ ମୋର ଟେନ୍ଥ ସରିଲା ଦୁଇ ହଜାର ବାଇଶ ହଁ ବାଇଶରେ ଛାଡି ଦେଇଥିଲି।
ଓ ମାନେ ଚାରି ପାଞ୍ଚ ବର୍ଷ ଆପଣ ଆଇଁଷ ଛଡିକି ରହିଥିଲେ ରହିପାରୁଥିଲେ?
ହଁ ରହିଗଲି ତାପରେ ମତେ ଆଇଁଷ ଛୋଟ ବେଳୁ ବହୁତ ଭଲ ଲାଗେ ହେଲେ ଗୋଟେ ଏମିତି ଇଚ୍ଛା ହେଲାନି ଖାଇବାକୁ।
ମୁଁ କହିଲି କଣ ମାନେ ଆପଣଙ୍କ କଣ ମନେ ପୂଜାପୂଜି କଣଟ ମାନେ ଏମିତି କରିଛନ୍ତି କି ନାଇଁ ସେଥି ଛାଡ଼ିଥିଲେ ନା ଏମିତି ଇଚ୍ଛା ହେଲାନି ଆଉ ଖାଇଆ ପାଇଁ ଖାଇଲେନି।
ନା ନା ମୁଁ ପୂଜା କରେ ଠାକୁରଙ୍କୁ ମୁଁ କ୍ରୀଷ୍ଣ ନା ଠାକୁରଙ୍କୁ ବହୁତ ମାନେ। ବାକି ମୁଁ ତାଙ୍କ ପାଇଁ ଛାଡ଼
କୁ ମାନେ କିନ୍ତୁ ମେନ୍ ଖାଇବା କଥା ସେମିତି ତ ସେମିତି ଭଗବାନ ମନା କରିନାହାଁନ୍ତି କି ନାଇଁ ଖାଇବନି।
ହଁ ମୁଁ ସେଥିପାଇଁ ଛାଡି ନ ଥିଲି ମୁଁ କଣ ନା ମୋର ଗୋଟେ ଆମ ଗାଁ ରେ ଗୋଟେ ଛେଳି ଥିଲା ମତେ ସେ ଛେଳି ଟା ବହୁତ ଭଲ ଲାଗୁଥିଲା। ତାକୁ ମାରିଦେଲେ। ହଁ ମାନେ ମତେ ବୁଝୁ ସେ କାନ୍ଦ କାନ୍ଦ ଲାଗିଲା ମୁଁ ଭାବିଲି କି ଏମତି କେତେ ସାରା ଜନ୍ତୁଙ୍କୁ ମାରୁଥିବେ ମାନେ
ଓ ମାନେ ଆପଣ ଗୋଟେ ଭାବିକି ମାନେ ଗୋଟେ ଛାଡିଦେଲେ କି ନାଇଁ ଆ ଆମର ଖାଇବିନି ମାନେ ଖାଇ
ହଁ।
ଆଛା ତ ଏବେ ଆଉ ଖାଉଛନ୍ତି
ଏଇ ସପ୍ତାହେ ଖଣ୍ଡେ ହବ ସପ୍ତାହେ କି ଦି ସପ୍ତାହେ ହବ ମୁଁ ଖାଉ
ମାନେ
ହଁ ଘରେ ବାଧ୍ୟ କରି ଖୁଆଇଲେ। ମାନେ ଡକ୍ଟର କହିଲେ ନା ଏମିତି ଏମିତି ସବୁ ହେଇଛି ଆଗକୁ ଆହୁରି ପ୍ରୋବ୍ଲେମ୍ ହେବ ତ ମୁଁ ଘରେ କହିଲେ କି ତୁ ଯଦି ଆ ନେକ୍ସଟ୍ ଟାଇମ୍ ହସ୍ପିଟାଲରେ ଆଡ଼ମିଟ୍ ହେଲୁ ଆମେ ଆଉ ପଇସା ଦେବୁନୁ ତୋ ବୁନ ହସ୍ପିଟାଲ ଏମତି ସେମତି କହିକି ମତେ ଖୁଆଇଲେ।
କି ମାନେ ଜୀବଜନ୍ତୁଙ୍କୁ ମାରିକି ଖାଇବା କଥା ନୁହଁ ସେଇଟା ଆକ୍ଚୁଆଲି ଠିକ୍ କଥା। ଏଇଟା ମାନେ ଶ୍ରୀକୃଷ୍ଣଙ୍କ ଇଏରେ ଅଛି କି ମାନେ ଏଇଟା ଆକ୍ଚୁଆଲି ଖାଇବା କଥା ନୁହଁ। କିନ୍ତୁ ଆମ ଦେହ ପାଇଁ ଆମେ ଯଦି ଆଇଁଷ ପୁରା ଟୋଟାଲ ଛାଡ଼ି ଦେଇି ରହିବ ନା ଆମ ଦେହରେ କଲସିୟମ କମିଯିବ। ଭିଟାମିନ୍ କମିଯିବ ଏସବୁ ଜିନିଷ ଗୁଡ଼ା ଆକ୍ଚୁଆଲି ହଁ ତ ଆମକୁ ଯାହାବ ହେଲେ ଟିକେ ପ୍ରୋଟିନ୍ ଆକ୍ଚୁଆଲି ଆମ ଦେହ ପାଇଁ ଏଇଟା ଦରକାର। ମାନେ ଆମେ ଟୋଟାଲ ଆଇଁଷ ଛାଡ଼ିଦେଲେ ମାନେ ବହୁତ ଖରାପ ଆକ୍ଚୂଆଲି ଆମ ପାଇଁ ଆମେ ସିନା ଏ ଛାଡ଼ିକି ରହିଯାଉଛେ, କିନ୍ତୁ ବହୁତ ଦେହ ମାନେ ଖରାପ ରହୁଛି, ନା ଡକ୍ଟରମାନେ କହୁଛନ୍ତି, କି କ୍ୟାଲସିୟମ୍ ଅଭାବ ଆପଣଙ୍କର ଭିଟାମିନ୍ ଏଇ ସର୍ଟେଜ ରଉଛି, ଏସବୁ ଜିନିଷ କହୁଛନ୍ତି, ତା ମୁଁ ଖାଇବାକୁ ନିହାତି ଏସବୁ ଜିନିଷ ପଡ଼ିବ, ପଡ଼ୁଛି।
ହଁ, ସେଗୁଡା ସବୁ ଦେହ ପାଇଁ
ହଁ, ମାନେ ସବୁବେଳେ ନ ଖାଅ ପଛେ, କିନ୍ତୁ କାଁ ବା ମାନେ ସପ୍ତାହକୁ ଥରଟେ ମାତ୍ର ଖାଅ, ମାସକୁ ଦିଇ ତିନି ଥର ନହେଲେ ଖାଅ। ମାନେ ଡକ୍ଟରଙ୍କ କହିବା ମତେ ମତଲ କି ଏଟା ପ୍ରୋଟିନ ଦେହ ପାଇଁ ପ୍ରୋ ତିନିଟା ନା ତ ନ ଖାଇଲେ, ଦେହ ମାନେ ବହୁତ ଭିଟାମିନ୍ ଦେହରୁ କମିଯାଏ।
ହଁ ସେଥିପାଇଁ ମୁଁ ବାଧେ ବାଧେ ହେଇକି ଖାଇଲି
ଆଛା ମୁଁ କହିଲି ଆପଣ ତାହେଲେ ଖାଇଲେଣି ଏଇ ସପ୍ତାହେ ହେଲା ଖାଇଛନ୍ତି ନା
ହଁ, ସେଇ ସପ୍ତାହେ ଦେଢ ସେଇ ଦି ସପ୍ତାହ, ହଁ ରୋଷେଇ ମତେ ସବୁ କରିଆସେ, ମାଛ ଚି କେନ, ମଟନ୍ କ ଛାଡିଦେଇ ଆଉ ସବୁ ଆସେ। ହ
କିନ୍ତୁ, ଓ ମାନେ ରୋଷେଇ କରିବା କଷ୍ଟ କିନ୍ତୁ ବନେଇ ମାନେ ଏଇଟା ଜାଣିନାହାନ୍ତି, ମ ପଣ୍ଡ ନା
ଆହା ନା ମୁଁ ଜାଣିନି
ସେମିତି ଆଉ ଚିକେନ୍ ତ ଯେମିତି ହୁଏ ମଟନ୍ ସେମିତି ବି ବାସନା ଏଟାରେ ଇଏ କରିବେ, ଏଇଟାରେ ପ୍ରେସର ମାନେ ସିଟି ଦେବେ, ଗୋଟେ ସିଟି ଦେଇଦେଲେ ହେଇଯିବ ଗୋଟେ କି ମାନେ ନେଇକି ଆଉ ଗୋଟେ ସିଟିରେ ମୋତେ ଲାଗେ ହେଇଯାଏ, ବୋଲି। ମୁଁ ମଟନ୍ କେବେ ସିଟି ଦେଇନି, କିନ୍ତୁ ଜାଣିଛି ଗୋଟେ ସିଟିରେ ହେଇଯାଏ।
ହୁଁ
ମତେ ସବୁ ଆଇଟମ୍ ଆକ୍ଚୁଆଲି ଜଣା ଅଛି, କିନ୍ତୁ ମୁଁ ଏ କରେନି, କିନ୍ତୁ ମୁଁ ସବୁ ଜାଣିଛି, ମାନେ ଘରେ କରେ, କରେନି ବୋଲି, ମୁଁ କରେ କିଏ ମାନେ ଆସିବାର ଥିଲେ, କି ଘରେ କିଛି ଗୋଟେ ହେଲା, ତ ନହେଲେ କେତେବେଳଳେ ମୁଡ୍ ଥିଲା, ନାଇଁ ମୋର ବନେଇଆର ଅଛି। ବନେଇଦିଏ, ହେମିତି ନୁହ କି? ସବୁବେଳେ ଆକ୍ଚୁଆଲି ବନାଏ।
ମୁଁ ବି ସେଇ ମୁଡ ଥିଲେ, ଇଚ୍ଛା ହଉ ଥୁବ ଗୋଟେ ଏଇଟା କରି ଖାଏ ସେଟା ସେମିତି କରିକି ଖାଇଦିଏ।
ଆଛା ହଁ ମାନେ ମୋର ପ୍ରାୟତ ମାଛ ହୁଏକି ମ୍ୟାଗି ଫ୍ୟାଗି ହେଲା ମୁ ବନେଇ ଖାଉଛି, ଚା ଫା ଟିକେ ବନେଇ ପିଇଆକୁ ହେଲା ତ ପିଇଦେବି। କିନ୍ତୁ ମାନେ ଏଇ ଚିକେନ ବି ଚିକେନ୍ ବି କେତେବେଳେ ଇଚ୍ଛା ହେବ ଏ ପାଗ ଯଦି ବର୍ଷା, ଫର୍ଷା ପାଗ ଦେଇଥିବ, ତ ବନେଇଦେବି ଯୋଉ ଖରା ଯୋଉ ଗରମ ହଉଛି, ଅକ୍ଚୁଆଲି ମୋର ମୁ ଇଚ୍ଛା ହୁଏନି କି ଭୁ୍ ପନିର ମୁଁ ତ ପନାଏ ହିଁ ନାହିଁ କିଛି ମୋତେ ଯେତେ ଡାକିକି ଯାହା କଲେ ମୁଁ ଟୋଟାଲ ଶୁଣିବିନି ଆଉ ବର୍ଷା ଦିନେ ଶୀତ ଦିନେ ବର୍ଷା ଦିନେ ଶ୍ ସେତେଦିନ ଆକ୍ଚଆଲି ମୁଁଟିକେ ମାନେ ବାହାର କର ଯାିଲ ନାଇଁଦେ ଟିକେ କି ଇଚଛା ଟିକେ ହେବ ନହିଁ କରବି ଏଇଉଁ ଗରକୁକ୍ଚଆଲି ଟୋଟଲି ଇଚ୍ଛା ହୁଏନି। ନାଇଁ ଯାଇକି କଣ ଟିକେ କରିକି ଖାଇବିିକ କିଛି ମୁଁ ଇଛାିଁ ମାରିଦିଅ ମୋର ଗରମ ଯୋଗୁଁ ଶ୍ ସବୁ ମାରିଦି ମୁଁ ଖାଇ ଖାଇବିନି ହେଲେ ମୁଁ କରିବିନି ଏ ଯୋଉ ଗରମ ହଉଛି।
ଯିବାକୁ ହିଁ ଇଚ୍ଛା ହବନି।
ହୁଁ ମାନେ ଯୋଉ ଗରମ ଆକ୍ଚଆଲି ହଉଛି ରୋଷେଇ ଘର ଭିତରକୁ ଇଛା ହବନି ଗରମ ବି ହେଲା ଭଳିଆ ହଉନି ଦେଖୁନାହାନ୍ତି ଖରା। କେତେ ଜୋରରେ ହେଉଛି ନିଜେ ଦେଖୁନାହାନ୍ତି ଦୁଇ ତିନି ଦିନ ହେଲା ଏ ଏତେ ମାତ୍ରାରେ ଖରା ହେଉଛି ଘରୁ ବାହାରକୁ ବାହାର ହେଉନି ଏଇ ଟିକିଏ ସନ୍ଧ୍ୟା ହେଲେ ବି।
ହଁ ଓଡିଶ୍ ସବୁଠୁ ଟପ୍ ରେ ଅଛି ଗରମରେ ବଲାଙ୍ଗୀର
ସେଇପା ମାନେ ଓଡିଶା ସବୁଠୁ ଫାଷ୍ଟ ମାନେ ଅଛି ଗରମରେ ଗରମ ଆଚୁୂଲି ଲାଗୁଛି ଆର ବର୍ଷ କଣ ଏମିତି ଲାଗୁଥିଲା କି ମାନେ ଗରମ ଦିନ ତ ଗରମ ଲାଗିବ କି ଏକ୍ସ ଶେଷ ଏଇ ଏବେ ହିଁ ଲାଗୁଛି ଏଇ ବର୍ଷଟା।
ହଁ ଏଇ ବର୍ଷ ଟା ବହୁତ ଗରମ ହଉଛି।
ଲୋକମାନଙ୍କ ଦେହ ଖରାପ ହେଇକି ଲୋକମାନେ ଆଚୁଲି ମରିଯିବେ ଯେଉୁଭଳିଆ ଗରମ ହେଉଛି। ଏମିତି ଇ ଗରମ ଭାଇ ବିଶ୍ୱାସ କରିନି ବହୁତ ଗରମ ଲାଗୁଛି ଏଇ ଜଣେ ମୁଁ ଆମ ଘର ପାଖରୁ ଜଣେ ଗୋଟେ ଲୋକଟେ କଣ ମୋ ଭାଇଙ୍କର ଆକ୍ଚୁଆଲି ଚିହ୍ନା ସେ ସେ ହେବ ସେ ସଂସ୍ୋଗରେ ଏ ଲୋଡା ମରିଗଲା ଏ ଯୋଉ ଖରା ଏକ୍ସ ଯୋଉ ହଉଛି ଖରା ଏକ୍ସସ ହେଲ ଲୋକମାନେ ରହିବେ କି
ହଁ ହଁ ମାନେ ଏ ଏତେ ଜୋରି ଖରାହେଲେ ଆଉ
ହଁ ବା ଖରା ଯେଉଁ ରେଞ୍ଜରେ ହଉଛି ସେ କେହି ବି ମାନେ ବହୁତ କଷ୍ଟରେ ଲୋକମାନେ ମାନେ ବାହାରକୁ ଆକ୍ଚୁଆଲି ଆମେ ମାନେ ବାହାରିବା ନା ଯେଉ ଗରିବ ଲୋକମାନେ ସୁ ବାହାରକୁ ଯାଉଛନ୍ତି କେତେ କଷ୍ଟରେ ଯାଉଥିବେ କହିଲେ। ମାନେ ସେମାନଙ୍କୁ ଆଚୁଆଲି ମାନିବାକୁ ପଡିବ ସେମାନେ ଏତେ ଏତେ ବାଟ୍ ତ ଯାଇକି ମାନେ ଏ ପନିପରିବା ହେଲା କି କଣ ହେଲା ମାନେ ହାଟ୍ ଫଟ ନେଇ ବିକା ବିକି କରୁଛନ୍ତି। ଗ ଆ କାର ଘର ନଥିବ କାହାର ଫ୍ୟାନ୍ ମାନେ ଫ୍ୟାାନ ତ ଗରିବ ଲୋକମାନାନଙ୍କ ଗୋଟେ ଗୋଟେ ନଥିବା ନଥିବ ସେମାନେ କେମିତି ଶ
ସେଇଆା ତ ମାନେ ବିନା ଏସି ରେ ସଇ ହଉନି ଜାର ସବୁ ଫ୍ୟାନ ନଥିବ
କିନ୍ତୁ ସେମାନେ ଗୋଟେ ଗୋଟେ ଲୋକ ସେମାନେ କେଉଁ ଟାଇପ୍ ରହୁଛନ୍ତି ମୁଁ ଖାଲି ଭାବୁଛି ମାନେ ତାଙ୍କୁ ଆକ୍ଚୁଆଲି ମାନି ମାନେ ମାନିବାକୁ ପଡ଼ିବ ସେମାନଙ୍କ ସେଇଭଳିଆ ଲୋକଙ୍କୁ ମାନେ ସେମାନେ ଆଚୁଆଲି ରହିଯାଉଛନ୍ତି କିନ୍ତୁ ଆମେମାନେ ସେତିକି ରହିପାରିବାନି।
ରାଇ
ଗରମ ଆକ୍ଚୁଆଲି ହଉଛି ବହୁତ ଜୋରରେ ଗରମ ହଉଛି। ଆଉ ମ୍ୟାଡ଼ାମ ଆପଣ ଯୋଉ ଆପଣଙ୍କର ସାଙ୍ଗସାଥି ମାନେ ହେଉଛନ୍ତି ଯେଉଁଠି ଅଛନ୍ତି।
ହଁ ଏଇ ଲାଇବ୍ରେରୀ ରେ ଅଛନ୍ତି ମାନେ ବେଶୀ ସାଙ୍ଗ ନୁହ ଏଠି ସବୁ ବଡ ପିଲା ମୋଠୁ ବହୁତ ବଡ ତ ମୋର ହଁ ମିର୍ମା କାଁ ସେମାନେ ତାଙ୍କର ବଡ ବିଲର ନା ତ ମତେ ଟିକେ ଲାଗୁ
ଓ ସେମାନେ ବଡ ବୋଲି ଆପଣ ଏତେ ମାନେ ତାଙ୍କ ସାଙ୍ଗରେ ମିଶନ୍ତିନି ଦେଖି ଯାଇ ମିଶନ୍ତ ଯେତିକି ମିଶିବା ଦରକାର ଏତେ ନୁହଁ କି ହଁ ଯାଇକି। ତାଙ୍କ ସାଙ୍ଗରେ କ୍ଲୋଜ୍ ହେଇଯିବା ମାନେ ଯେତିକି ନିଜକୁ ଦରକାର ସେତିକି କଣ ମିଶ ଆଚୁ ଏଇଟା ବି ଠିକ କଥା ଏଇଟା ବି ଠିକ୍ କଥା ଯେତିକି ମିଶିବା ଦରକାର ଆକ୍ଚୁଆଲି ଲୋକମାନଙ୍କଙ୍ଗ ସେତିକି ଏଇଟା ମିଶିଲେ ଠିକ୍। ଆମେମାନୋନ କିନ୍ତୁ କଣ ସାଙ୍ଗସଥିରେ ବହୁତ। ମିଶିଯାଉଛି କିନ୍ତୁ ଦେଖିବେ ସାଙ୍ଗ ଗୋଟେ ଗୋଟେ ଅଛନ୍ତି ମାନେ ବହୁତ ଖରାପ ମାନେ ତମ ସାଙ୍ଗରେ ମିଶିବେ ସବୁ ଜିନିଷ ଇଏ କରିବେ କିନ୍ତୁ ମାନେ ତମ ନାଁରେ ଇଆଡ଼ୁ ସାଡ଼ୁ ଚୁଗୁଲି କରିବେ।
ହଁ ମାନେ ପଛରେ
ତମେ ଗୋଟେ ସିକ୍ରେଟ ରେ ଗୋଟେ କଥା କହିଥିବ ତାଙ୍କୁ କି ଏଇରା ରେ ସେୟାର କରିବନି କି କଇବନି ଏଇଟା ସେଇଟା ସେ ତମକୁ କହିବେ ନା ନା ନା ଆମେ କେଉଠି କହିବୁନି କିନ୍ତୁ ଦେଖିଲା ବେଳକୁ ଆପଣଙ୍କ ପଛପଟେ ଯାଇକି ଆପଣଙ୍କ ନାଁରେ ଗାଇଦେଇଥିବେ। କହିଦେଇଥିବେ ସେମାନେ ଜାଣିଥିବେ କିନ୍ତୁ ସେମାନେ ବି ସେଭଳିଆ ଯେ ଆପଣଙ୍କ ଆଗରେ କହିବେନି କିନ୍ତୁ ଦେଖି ଶିଖି ହଉଥିବେ ଆପଣଙ୍କୁ ଏମିତି ଗୋଟେ ଗୋଟେ ମାନେ ସାଙ୍ଗମାନେ ଥାଆନ୍ତି ଆକଚୁଆଲି ତ ମୋର ବି ସେମିତି ଆକଚୁଆଲି ଥିଲେ ସାଙ୍ଗ ମାନେ ମୁଁ ଏମିତି ସାଙ୍ଗକୁ ଆକଚୁଆଲି ହେଟ୍ କରିଦେଇଛି ମୁଁ ସେ
ରଖିବ ହେଲେ ଭଲ ରଖିବ।
ସେଇଥିପାଇଁ ହଁ ମାନେ ସେ ଗୋଟେ ଗୋଟେ ହେଇପାରଥାନ୍ତି ସମସ୍ତେ ସେମତି ନୁହଁନ୍ତି ସବୁ ତାଙ୍କୁ ବହୁତ ଭଲ କରିଥାନ୍ତି ଏମିତି ଗୋଟେ ଦିଟା ଏମତି ଏଇ ଟାଇପ ର ମାନେ ଥାଆନ୍ତି କି ତାଙ୍କୁ ବହୁତ ନେଚର ବହୁତ ଖରାପ ଥାଏ ନା ସେମାନେ ଆକଚୁଆଲି ଆପଣଙ୍କୁ ଦେଖିଲେ ସହିପାରିବେନି ଆପଣ କିଛି ଗୋଟେ କଲେ ତ କି ସେମାନେ ରହିପାରିବେନି ମୋର ଗୋଟେ ଥାଆନ୍ତି ଆକଚୁଆଲି ହଁ ମ୍ୟାଡ଼ାମ ହଁ ଆକଚୁଆଲି ଦଶଟା ଭିତରୁ ତିନିଟା ଚାରିଟା ଏଇଭଳିଆ ଥିବେ ତା ଅପେକ୍ଷା ବେଶୀ ଦେଖି ପୁଅ ପିଲା ଗୋଟେ ଦି ଟା ସେମିତି ସାଙ୍ଗମାନେ କରିବେ ସେମାନେ ପୁରା ଇଏ ପୁଅ ପିଲା ଗୁଡ଼ା ସେତେ ଇଏ ନୁହଁନ୍ତି ସେମାନେ କହିବେ ଆରେ ଛାଡ ଏଇ ଯ ହେଲେ କଣ କଲେ ନ କଲେ ଆମର ସେଥିରେ ଲେନ ଦେନ୍ କଣ ଆମେ କାହିଁକି ଆଉ କାହାକୁ କହିବା ସେ ତାଙ୍କର ଯାହା କରନ୍ତୁ ତାଙ୍କ ଇଚ୍ଛା ସେମାନେ ଏଇଭଳିଆ ହେବେ ଆଉ ଗୋଟେ ପୁଅ ପିଲା ପୁଅ ପିଲା ଗୋଟେ ଝିଅ ପିଲାଙ୍କୁ ହଁ ଗୋଟେ ପୁଅ ପିଲା ଗୋଟେ ଝିଅ ପିଲାକୁ ସେୟାର କଲେ ଯୋଉ ପିଲାଟା ଦେବ କିନ୍ତୁ ଗୋଟେ ଝିଅ ପିଲା ପୁଅ ପିଲାକୁ କଲେ ସେ ରଖିଦବ କିନ୍ତୁ ଏଇ ଝିଅ ଝିଅ ସାଙ୍ଗ ହେଇକି ସେମାନେ ଜମା ରହିପାରିବେନି। ମାନେ ଏଇଭଳିଆ ହରକତ ତାଙ୍କ ପାଖରେ ନିଶ୍ଚିନ୍ତ ଥିବ ହିଁ ଥିବ ମାନେ କାମ ଫାମ୍ ଏମତି ଗୋଟେ ଦିନ ବାହାରିବେ ଇଏ ନହେଲେ ଆଉ ସବୁ ତ ଲାଗେ ମ୍ୟାଡ଼ାମ ଆପଣଙ୍କ ସାଙ୍ଗରେ କଥା ହେଇ ବହୁତ ଭଲ ଲାଗିଲା ଯାହା ହଉ ଆପଣ ଏତେ ସବୁ ଟାଇମ ବାହାର କରିକି କଥା ହେଲେ ଆଗକୁ ତ ଆମେ ଆଉ
ହଁ ହଁ ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ।